ହ୍ୟାଲୋ ହଁ
ମୁଁ ସବ କଥାବାର୍ତ୍ତା ଶୁଭୁଛି ତ ଭଲ ଭାବରେ।
ହଁ ହଁ।
ହଁ ମୁଁ କହିଲି କାଳେ କିଛି ଅସୁବିଧା ହଉଥିବ ନେଟୱର୍କ ଅସୁବିଧା।
ନା ନା କଣ କରୁଛ ଦିଦି।
ବସିଥିଲି। ବସ ସେମିତି ତମେ କଣ କରୁଛ?
ହଁ ମୁଁ ବସିଥିଲି।
ଆଜି ମାନେ ତମର କେତେଟା କଲେଣି? ପୁରଣ କଣଣିୀ କାର୍ଯ୍ୟ ଏଇଥିରେ
ନାଇଁ ସେତିକି ଯେତିକି କରିଥିଲି।
ମୁ ବି ଆଜି ତା ସହିତ କଥା ହେଇନି ତମେ ଏଇ କଲ। କିଛି ଇଚ୍ଛା ନାହିଁ।
କଣ କରୁଥିଲ?
ଇଚ୍ଛା ବି ସେମିତି ନାହିଁ ଗୋଟେ ଅଘଟଣ ବି ଘଟିଯାଇଛି ଗୋଟେ ଆମ ଗାଁ ରେ। ମାନେ ଗୋଟେ ପିଲାଟେ ତେର ତେର ଚଉଦ ବର୍ଷର ହବ। ହେଇକି ଆସିଥିଲା ଗାଧେଇବା ପାଇଁ ବୁଡିଗଲା ତାପରେ ଚାଲିଗଲା। ସେ ପୁଣି ତା ବାପା ମାଆଙ୍କର ଗୋଟେ ପୁଅ ମାନେ ଝିଅ ବି ଅଛି ହେ ପୁଅ ହିସାବରେ ସେ ଗୋଟେ ପୁଅ। ବ ଶୋକର ସାୟା ଖେଳିଯାଇଛି ଆମ ଗାଁରେ ଆଉ।
ଓ କେମିତି କଣ ବୁଡିଗଲା?
ସେମତି ଖେଳ ଏଇ ସେ ଯୋଉ ପଟକୁ ଯାଇଥିଲେ ଆମର ବଡ ନଦୀ ନା। ଯୋଉ ତୁଠୁକୁ ଯାଇଥିଲେ ସେଠି ଗଭୀର ପାଣି ଅଛି। ହେଲା ସେଠି ଗଭୀର ପାଣି ଅଛି ଯୋଉ ଜାଗାର ଗଭୀର ପାଣି ଅଛି। ସେଇ ଜାଗାରେ କାଣ ଏମତି ଖେଳା ଖେଳି ଭିତରେ କୋଠି ତ ଯାଇଛି। ଆଉ ବାହାରି ପାରିନି। ଏମିତି କଣ କହିଲ ଗୋଟେ ଟିମ୍ ଆସିଲେ ଯଉ ଖୋଜନ୍ତିନି ପାଣି ଭିତରେ। ବୋଟ ଦ୍ୱାରା ସେ ସେ ପାଇଲେନି ଡରିଲେ ଭିତରକୁ ଯିବା ପାଇଁ ଏତେ ଗଭୀର ସେ ପାଣି ଅଛି। ସେଇ ଜାଗାଟାରେ ଆଉ ଗୋଟେ ଦଳ ଆସିଲେ ସିଏ ବି ଗଲେନି ଡରିକି। ଲାଷ୍ଟକୁ ଆଉ ଗୋଟେ ଦଳ ଆସିଲେ ସେ ଭିତରକୁ ପସିଲେ ବାହାର କଲେ। ପୁରା ପିଲା ଟା ପୁରା ମାନେ ଯେ ଗୋଟେ ମାନେ ମୂର୍ତ୍ତି ଯେମିତି ତିଆରି କରନ୍ତିନି। ହାତ ଗୋଡ। ଏତି ପୁରା କାଠ ଟାଇପକି ଦେଖିଲା ବେଳକୁ ମନ କଣ ହେଇଯାଉଛି। ଚାଲ। ତେବେଳୁ ଏ ପ୍ରାୟ ହବ ବାରଟା କି କେତେଟା ହବ ସେତେବେଳେ ଯେ ଛଅଟା ସାଢେ ଛଅଟା ପରେ ଆସ ସିଏ ହେଲାଣି ବି ମିଳିଲା ସାଢ଼େ ଛଅଟା ପରେ ସିଏ ମିଳିଲେ ସେ ପିଲାଟା।
ତା ମାଆ ପୁରା କାନ୍ଦୁଥିବେ ନା।
କାନ୍ଦୁଛନ୍ତି ମାନେ ଭିଡିଓ କରୁଛନ୍ତି ଯୋଉ କାନ୍ଦୁଚ ଶୁଭୁଛି ନା। କୁହନା ଯୋଉ କଣ କହିବି ଆଉ। ଠିକ୍ ମାନେ ଯିଏ ଲୋକମାନେ ତମର ମାନେ ଏୟା ଆଉ।
ତମର ବ୍ରାହ୍ମଣୀ ନା
ବ୍ରାହହ, ହଁ ହଁ। ନା ନା ବ୍ରାହ୍ମଣ ନା ବୋଇତରଣୀ ବ୍ରାହ୍ମଣୀ ନଦୀ ନା।
ବ୍ରାହ୍ମଣୀ ପା।
ହୁଁ। ଏ କାମରେ, ଏଇଠି ନଦୀରେ ବି ସୁୁଆର ଅଛି।
ହଁ, ହଁ ସେ ସବୁ ଏନ୍ ଜଏ ଦେଇ
ସେଇଟା ଟିକେ ଭଲ ଲାଗୁନି, ଏଇ ତା ବୋଲି ଦେ ଗୋଟେ ପିଲାରେ ନା, ସେଇଥିପାଇଁ ଆଉ ଗାଁ ର ଫୁଣି ପିଲାଟା। ହଁ କୁହ? ଆଉ କଣ କୁହୁଛ କୁହ? ଖାଇଛ କଣ ଆଜି? ପେ ଏକା ସାଙ୍ଗରେ। ମୁଁ ଖାଇଥିଲି ବରା ଖାଇଥିଲି, ତରକାରୀ ଖାଇଥିଲି ଛେନା ପୋଡ ଖାଇଛି, ଆଉ କଣ ଚପ୍ ଖାଇଛି।
ଓହୋ। ମୁଁ ଯାଇଥିଲି ମାର୍କେଟ୍ ମୋମୋ ଖାଇଥିଲି।
ଏ ଘରକୁ କେତେବେଳେ ଗଲ? ତମେ ତ ଥିଲ ଆମେ ପଳେଇ ଆସିଲୁ।
ହଁ ମୁଁ ଆସିଲି ସାଢେ ଗୋଟେ।
ସାଢେ ଗୋଟେରେ ଆସିକି ପହଞ୍ଚିଲ?
ସାଢେ ଗୋଟେରେ ବାହାରିଲି।
ଓହୋ। ଦିଦି କେତେବେଳେ ଗଲେ?
ସନ ବେବେ, ଦିଦି ଆଉ ମୁଁ ଆସିଲୁ ସାଙ୍ଗ ହେଇକି।
ନା ନବାର ନାହିଁ କାହାର ଏତେ।
ଉଁ।
କି ତାର ଆମେ ନା ନେଇପାରିବାନି।
ହଁ ହଁ, ଚଳିବ।
ହୁଁ ହୁଁ। ମୁଁ ବି ନେଇଯାଇଛି କେତେଥର। କାଲି କଣ ହେଲା କହିଲୁ ତମ ସାଙ୍ଗରେ କଥା ହେଲା ପରେ ବି ହେଲା ଆଉ ଦି ଜଣ ସେଇ ପ -ଚେଷ୍ଟା କଲି। ସେ ମାନେ କଟି ହିଁ ଗଲା। ଗୋଟେ ହେଲା ବାସ୍
ଆମେ ଏଇ କଥା ଗୁଡା କଣ କଥା ହେଇ ପାରିବା?
ହଁ କିଛି କଥା ନାଇଁ। ଆମେ କଣ କିଛି ଆମର ମାନେ କଣ କହିଲ ଯେମ୍ତି ଆମେ କୁହନ୍ତିନି, ନିଜର ପରିଚୟର ପ୍ରମାଣପତ୍ର କିଛି ଦେଉଛନ୍ତି କି? ଯୋଉ ଥିରେ ଆମର କ୍ଷତି ହବ? ଆମେ ନା ନେଇ ପାରିବାନି। କୌଣସି ସ୍ଥାନ ର ନାଁ ନେଇ ପାରିବାନି। ବାସ୍ ନିର୍ମ- ମାନେ ସାଧାରଣ ଭାବେ ଏମିତି କଥା ହେଇପାରିବା? ଯେମ୍ ତି କଟିଗଲା ଫୋନ୍ ସେ ଗଣନାରେ ହିଁ ଆସିଲାଇ ନାହିଁ। ଛାଡ। ଜାହା ହେଲା ହେଲା, ଆଉ। ଆ ତମେ ଯେତେବେଳେ ମତେ ଫୋନ୍ ମାନେ ମେସେଜ୍ କଲ ସେତେବେଳେ ମୁଁ ସାଙ୍ଗ ସାଙ୍ଗରେ କଥା ହୋଉ
ଓହୋ। ହଁ ମୁଁ ଭାର୍ତି ଦିଦିଙ୍କୁ ବି କଲ୍ କରିଥିଲି। ସେ କହିଲେ ମୁଁ କହିଲି ହୋଉ, ମୁଁ ଟି ମୁଁ ସେ ଦିଦିଙ୍କ ସହିତ କଥା ହେଇଯାଏ। ତାପରେ ତ
ଆଛା। ସେ ଆମେ ଯୋଉ ଯାଇନଥିଲୁ ନା
ହୁଁ।
ସେଇ ଉପରେ ସେ, ସିଏ ଛାଡ଼ି ଦେଇଥିଲା, କ ମାନେ କାଲି କହୁନଥିଲୁ ନା? ତାହାରି ସାଙ୍ଗରେ କଥା ହଉଥିଲି, ସେ ଏମିତି କହୁଥିଲେ। ବାସ୍ ପଚାରୁଥିଲି ଭଲ ମନ୍ଦ କଥା ଆଉ। ଆମେ କଥା ବି ହେଇପାରୁନୁ। ମାନେ ସାଙ୍ଗ ସାଙ୍ଗ ଭିତରେ ମାନେ ଏତେ ସମସ୍ତେ ନିଜ ନିଜ ଭିତରେ ବ୍ୟସ୍ତ ଆମେ ରହୁଚୁ ଆମ ପାଖରେ ସମୟ ମିଳୁନି ଯେ ଆମେ ଟିକେ ପରସ୍ପରର ସୁଖ ଦୁଃଖ ଯୋଉଟା ନୁହଁ ଅନ୍ୟାନ୍ୟ କଥା ଛାଡ। ସୁଖ ଦୁଃଖ କ ତଥାପି କି କଣ କରୁଚ କି କଣ ମାନେ ଆମେ ଏମିତି ସାଧାରଣ କଥା ବି ଆମେ କଥା ହେଇପାରୁନୁ। ଏତେ ଏତେ ବ୍ୟସ୍ତ ରହୁଚୁ।
ହଁ ହବ ସେଇଆ।
ସେଟା ବି ଠିକ୍। ବଡ ହେଇ ହେଇ ଯିବା ଯେତେବେଳେ ଦାୟିତ୍ୱ ବଢି ବଢି ଯିବ ସେତେବେଳେ
ହୁଁ।
କାଲି କଣ କରିବେ କେଜାଣି ଡାକିବେ କି ଫୋନରେ କରିବେ। ପାଠ ପଢା ଠିକ୍ ନାହିଁ ନା। କିଛି କହୁଥିଲେ କିି ଆଜି?
ନା ନା ସାର୍ କିଛି କହିନାହାନ୍ତି।
ନା କାଲି ମ୍ୟାଡାମ୍ ଙ୍କର ଅଛି ନା ଆଜି ଖରା ଗରମ ବି ବହୁତ ହଉଥିଲା, ଆସିଲା ବେଳେ ଜମା ସାଇକେଲ ଚଲେଇ ହଉନଥିଲା।
ହଁ।
କଣ କରିବା। ତମର ଏ ଆ ପରେ ଯୋଉ କଥା ହେଲା ପରେ କିଛି ପ୍ରଶ୍ନ ଆସୁଚି ନା ପ୍ରଶ୍ନ ଆସୁନି?
ନା।
ପ୍ରଶ୍ନ ଆସୁନି?
ନା।
ଆଚ୍ଛା। ଆମର ଆସୁଥିଲା। ଆଉ କୁହ ରାତିରେ କଣ ରୁଟି ନା ଭାତ?
ଉଁ ରୁଟି।
ରୁଟି ନା। ଆମର ଭାତ। ଆମର ରୁଟି ଏତେ କିଏ ଖାଉନା। ଯେମିତି କହିଲି ଜଳଖିଆ ତ ଖାଇଦଉ। ହେଇ ଜଳଖିଆ ଖିଆ ସରିଚି। ଭାତ ଖାଇଲେ ଖାଇ ଖାଇବେ ସେମିତି ଆଉ। ଆମକୁ ଏଇ ଶୋଇ ସାରିଲାଣି।
ଆମର ନିତିଦିନିଆ ଘଟଣା ଆଉ। ଟିଭି ଚାଲିଚି ଆମର ଶୋଇପଡିବୁ। ତମ ଆଡେ ଆଜି ମେଘ ହେଇଚି?
ହଁ ଏବେ ପ୍ରବଳ ଗାଜୁ ଥିଲା।
ସେଇଥିପାଇଁ ଆମ ଆଡେ ଝିପିଝିପି ପକେଇଚି।
ନା ଏବେ ପ୍ରବଳ ଗାଜି ଗାଜିି କି ଗଲା।
ପ୍ରବଳ, ସେପଟୁ ମେଘ ଉଠେଇଲା କିନ୍ତୁ ଯୋଉ ମେଘ ଟା ଉଠେଇଲେ ଯୋଉ ପବନ ହେଲା ମୁଁ କହିଲି ଯୋଉ ଗଛ ଭାଙ୍ଗିଗଲା। ସେ ଗଛ ଆଉ ଆଉ ଅଧା ଭାଙ୍ଗିଗଲା।
ଉଁ ହୁଁ।
ଭାବିଥିଲି ଜୋରେ ମେଘ ହବ କିନ୍ତୁ ହେଲାନି ଏଇ ଏଇ ଅଧଘଣ୍ଟେ ଅଧଘଟେ ପଇଁଚାଳିଶ ମିନିଟ୍ ପୂର୍ବରୁ ବା ଝିିପିଝିିପି ପକେଇକି ଯାଇଚି। ଏତେ ଜୋରେ ବି ମେଘ ହେଇନି।
ଉଁ ହୁଁ।
ଆ ପାଠ ପଢୁଚ ନା ପାଠ ପଢୁନ?
ହଁ। ଏଇ ଟେନ୍ସ ଫେନ୍ସ ଟିକେ ସ୍ପୋ ଯୋଉ ଦେଖୁଥିଲି। ତାପରେ ଆଉ ଓଡିଆ ଗ୍ରାମାର୍ ଦେଖୁଥିଲି। ଟିକେ ପଢ଼ୁଥିଲି ଓଡ଼ିଆ।
ହୁଁ। ମୁଁ ଓଡିଆରେ କଣ କି କିଛି ମାନେ ଅଛି କି ତମର ଭବିଷ୍ୟତ ପାଇଁ ବୋଧେ ଦେଖୁଚ ନାଇଁ କି?
ହଁ। ଅଛି।
କଣ ସାମ୍ବାଦିକ ହବ ନା କଣ? ନାଇଁ ବା ସେମିତି ପଚାରିଦେଲି।
ନାଇଁ ନାଇଁ। ହୁଁ।
ଆ ସେ ସାମ୍ବାଦିକ ହବା ଟା ବି ବହୁତ ଭଲ ଯେ।
ହଁ।
ଦ ଆଗେଇ ଚାଲ ଆମେ ତ ବସି ଯାଇଛୁ ରହିଯାଇଛୁ।
ନାଇଁ ନାଇଁ ତମେ ବି ଟ୍ରାଏ କର ଆମେ ବି ଯାଉଛୁ।
ଚେଷ୍ଟା କରିବାକୁ ହେଲେ ପ ସବୁବେଳେ ପରିସ୍ଥିତି ଆଉ ସମୟ ଆଉ ଅବସ୍ଥା ଏଇ ତିନିଟାଙ୍କ ଟିକେ ସାଥ ଦଉନି ଆଉ।
ହଁ। ହଉ ତମର କଣ ରାତିରେ ଖାଇବାକୁ
ଆମର ଆଜି ଆଜି ଆମ ଦହ ମାନେ ସେଠୁ ଆସିଲେ ଯେତେବେଳେ ଆଉ ଗରମ ଖାଇବା ଟୋଟାଲି ଇଚ୍ଛା ହେଲାନି ଦହି ପଖାଳ ପୁରା ଖାଇଦେଲି ପୁରା ଶାନ୍ତି। ସେ ଯେ ହେଇଥିଲା ଆମର କଣ କୋଟା ପୋଟଲ ଭଜି ସୁ ମସଲା ଦେଇକି ଭି ତରେ ପଶାନ୍ତିନି ଭାଜନ୍ତି କୋଟା ପୋଟଳ ଭେଣ୍ଡି ଭଜା ହେଇଥିଲା। ତା ସହିତ କଞ୍ଚା ଟମାଟର କି ତଳିଦେଲି ତହିବ ଖାଳରେ ଲଙ୍କା ତା ସହିତ ଲେମ୍ବୁ ସେ ଖାଇବାର ମଜା ହେଉଛି ଅଲଗା।
ହଁ।
କି ଗରମ ଖାଇବାକୁ ପିଲେ ଇଚ୍ଛା ହିଁ ହେଲାନି ସେଥିପାଇଁ। ତମେ କଣ ଖାଇଥିଲ ଆଜି ଖରାବେଳେ? ମୁଁ ମୋ କଥା ଶୁଭୁଛି ନା ଶୁଭୁନି ତମକୁ? ହ୍ୟାଲୋ।